ହାଲୋ ଆଉ କଣ କରୁଛୁ?
ଏଠି ବସିଛି,
ଆଉ କାଲି କଣ କାମ ଅଛି?
ନାଇଁ ମୋ ଆଉ କିଛି କାମ ନାହିଁ ଖାଲି ମୋବାଇଲଟା ଯାହା
କେତେଟାରେ ଉଠୁଛୁ?
ଚାରିଟା ରୁ।
ତାପରେ?
ତାପରେ ଆଉ କଣ ଫୋନ ଦେଖିବା,
ଆଉ କାଲି କୁଆଡ଼େ ବୁଲାବୁଲି କରିବା ପ୍ଲାନିଂ ଅଛି?
କାଳି ପୁରୀ ଯାଉଛୁ
ଆଉ ରଜ ରେ କୁଆଡେ ଯିବାର ଯିବେ ନାହିଁ?
ରଜ ନାଇଁ
ହୁଁ
ରଜରେ ନାଇଁ ଵା ଯିବାର ପ୍ଲାନିଂ
ଭୋଜି ଭାତ?
ସାଙ୍ଗ ମାନଙ୍କୁ ପଚାରିଲେ କହିବେ,
ଆଉ ଏକଜାମ ପାଇଁ ପ୍ରିପାରେସନ୍ କଣ ଅଛି ଆଉ?
ଏସ ଏସ ସି ପାଇଁ କ୍ଲାସ କରିବା
ଆଉ ସାଙ୍ଗସାଥି କୋଉମାନେ କଲ କରୁଛନ୍ତି?
ସାଙ୍ଗସାଥି ପୁଅ ପିଲା ତ କିଛି ଆଉ କଲ କରିବାର ନାହିଁ।, ଆଉ ଏମିତି ଖାଲି ଇନଷ୍ଟାଗ୍ରାମ ଖାଲି ରିଲସ ଛାଡିବା।
ହଉ ଭୋଜି ଭାତ କଣ? କରିବ ନା ନାଇଁ ସାଙ୍ଗମାନେ ଆଉ।
ଦେଖିବା ରଜକୁ କରିବାର ଅଛି।
ଆଉ କୋଉଦିନ ବୁଲାବୁଲି କରି ଯିବା କୁଆଡେ?
ପୁରୀ କି ରଥ ଯାତ୍ରା ଟିକେ ଯିବା ଦେଖିବା।
ଅ ପୁରୀ କେବେ ଯାଇଛୁ ନା ଯାଇନୁ?
ନାଁ, ପୁରୀ କେଭେ ଯାଇନି।
ଆଉ ଭୁବନେଶ୍ୱର?
ଭୁବନେଶ୍ୱର ମୋହ ମାଡିଣି।
ହୁଁ।
ମୁହଁ ମାଡିନି।
ଆଉ ଭୁବନେଶ୍ଵର ଯିବା ନନ୍ଦନକାନନ ଆଉ ବୁଲିବା। ଆଉ ଆଉ କୁଆଡେ? କୁଆଡେ ବୁଲିବୁ, ବୁଲି ଯିବୁ?
ଖଣ୍ଡଗିରି ପାର୍କ।
ଆଉ।
ଆଉ।
ଆଉ ଯଉ କଲେଜରେ ବୁଲି ଯାଇଥିଲ, କୁଆଡେ କୁଆଡେ ବୁଲି ଯାଇଥିଲ?
କଣ କହିଲ?
କଲେଜରେ ଯଉ ବୁଲି ଯାଇଥିଲ, କୁଆଡେ କୁଆଡେ ବୁଲି ଯାଇଥିଲ?
ଦେଖା ଯାଇଥିଲ।
ହୁଁ।
ନାଇଁ ନାଇଁ ପ୍ରଥମେ ଆମେ ଯାଇଥିଲୁ ପଞ୍ଚଲିଙ୍ଗେଶ୍ଵର।
ହୁଁ।
ତାପରେ ଗଲୁ ଅ ସେଟା ଆମର ଅ ଇମାମି। ତାପରେ ର ଖନାଥ ଯିବ।
ହୁଁ।
ବରେ ଦେଖାଏ।
ଆଉ ଇମାମିରେ କଣ ଅଛି?
ଇମାମରେ ହେଇ ଜଗନ୍ନାଥ ମନ୍ଦିର।
ଆଉ ବାହାରିଲ କେତେଟାରେ ଏଠୁ?
ବାହାରିଲୁ ହେଇଠି ଆମେ ବାରଟା ଏଇ ପହଞ୍ଚିଲୁ। ଅଧଘଣ୍ଟେ ବୁଲାବୁଲି କଲୁ। କଉଠୁ ଆମେ ନୂଆ ଗାଁ ରୁ?
ହୁଁ।
ନୂଆ ଗାଁରୁ ରାତି ଆଠଟା।
ଉ ପହଁଞ୍ଚିଲ କେତେଟାରେ?
ଆମେ ନୟାଗଡ ଠି ଖାଇଲୁ। ତାପରେ ସକାଳ ତ ହୁଁ। ପାଞ୍ଚଟା ଆସିକି ପହଞ୍ଚିଲୁ ପଞ୍ଚଲିଙ୍ଗେଶ୍ଵରଟି।
ଗାଧବାଧ କୋଉଠି ହେଲା? ଗାଧୁଆ ପାଧୁଆ କୋଉଠି ହେଲା?
ପଞ୍ଚଲିଙ୍ଗେଶ୍ଵର ଠି ଗୋଟେ ପୋଖରୀଟେ ଥିଲା। ଆଉ ଝିଅ ପିଲାଙ୍କ ପାଇଁ ଏ ଏଇଠି ଥିଲା ବାଥରୁମ ସୁବିଧା ଥିଲା। ତାଙ୍କେ ସେଇ ଗାଧେଇଲେ। ଆମେ ପୋଖରୀରେ ଗାଧୋଇ ଆସିଲୁ ଆଉ।
ଖାଇବା?
ଖାଇବା ସକାଳୁ ଟିଫନ୍ ଗଲୁ ବାଟରେ। ତାପରେ ପଞ୍ଚଲିଙ୍ଗେଶ୍ଵର ଗଲୁ। ତାପରେ ସେଠୁ ଡାଇରେକ୍ଟ ଇମାମି ଗଲୁ।
ସେଠି ଭୋଜି ଭାତ ହେଇଥିଲା ନା ଆ ହୋଟେଲରେ ଖାଇଲ?
ହୋଟେଲନ ନା
ହୋଟେଲରେ କଣ ଖାଇଲ।
ସାଧା ଖାଇଲୁ। ଭାତ ହଁ। ଗୋଟେ ଅଛି ଖାଇଲ
କଣ ଖାଇଲ?
ଭାତ, ଆଉ ଡାଲି, ଆଉ ଚିପ୍ସ ଆମର ପନିର ହେଇଥିଲା।
ହୁଁ।
ହେତିକି ଆଉ।
ଆଉ ଖାଇକି କେତେଟାରେ ବାହାରିଲ।
ଖାଇକି ଦିଟା ଆସ ବାହାରି ପଡିଲୁ ତାପରେ ନୀଳଗିରି ଗଲୁ ନୀଳଗିରି ଦିଖା ଗଲୁ ନୀଳଗିରିରୁ ତାପରେ ଆମେ ସାକ୍ଷୀ ଗୋପାଳ ସାକ୍ଷୀ ଗୋପାଳ ରରୁ ଦିଘାଗଲୁ।
ନୀଳଗିରିରେ କଣ ଅଛି କି?
ନୀଳଗିରିରେ ହେଇ ଜଗନ୍ନାଥ ମନ୍ଦିର।
ହଁ ସେଠ କେତେ ସମୟ ରହିଲା ସେଠିକ କେତେ ସମୟ ରହିଲ? ଆଡ ବୁଲାବୁଲି କଲେ ସବ ଟିକେଟ ହଉଛି ଏଠି।
ହଁ ଟିକେଟ ହନ ଚପ୍ପଲ ବ ଟିକେଟ ହଛି।
ହଁ ତାପରେ କେଉଁଠିକି ଗଲ?
ତାପରେ ସାକ୍ଷୀ ଗୋପାଳ।
ସେଠି କଣ ଅଛି?
ସେଇ ଜଗନ୍ନାଥ ମନ୍ଦିର।
ସେତିକି ନା କୋଉ ଜାଗା ଯାଇଛ?
ନାଇ ସେତିକି। ତାପରେ ଦୀଘା ହଦ ବଲ ଡାଇରେଟ ଦିଖା ହେ
କେଧଟାଛି
ଏଇଠି ପହଞ୍ଚିଲୁ ସନ୍ଧ୍ୟା ଆସି
ସନ୍ଧ୍ୟା ଆସିକି ପହଞ୍ଚିଲ।
ହୁଁ।
ଅ ଏଠୁ ବାହାରିଲ କେତେଟା ରେ?
ସେଇଠୁ ବାହାରିଲା ଆସିକି ରାତି ଆଠଟା ହେଲାଣି।
ରାତି ଆଠଟା ଖାଇଲ କୋଉଠି ଏଠି?
ଆମେ ଓଡିଶାରେ ଖାଇଲୁ।
କେଉଁଠି ଖାଇଲ?
ଓଡ଼ିଶାରେ।
ଆରେ କଣ କଣ ଖାଇଲ?
ଆସିଲା ଆସିକି ମନ୍ଦିର ତ ବୁଲି ଯାଇଥିଲୁ ଆଉ ଖାଲି ଚିକେନ ଖା ଖାଇଲୁ ଆଉ।
କେତେଟା ରାତିରେ ଖାଇଲ?
ଦଶଟା।
କେତେ ଜଣ ପିଲା ଯାଇଥିଲେ?
ପିଲା ଯାଇଥିଲେ ଆମର ଷାଠିଏ ହବ ପିଲା ଯାଇଥିଲେ।
ପୁଅ ପିଲା କେତେ ଜଣ?
ପୁଅ ପିଲା ଯାଇଥିଲେ ଯାହା ହେଲେ ପଚିଶି
ଝୁଅ ପିଲା?
ଝିଅ ପିଲା ଆଉ ଆଉ ବାକି ସବୁ
ହବ
ଷ୍ଟାପ ଅ ହଁ ସମସ୍ତେ ଯାଇଥିଲେ। ଓଡିଆ ସାରଙ୍କୁ ଛାଡିକି। ଆଁ
ବସ କଣ ହେଇଥିଲା?
ବସ ଇଣ୍ଡିଆନ।
କେତେ ଲାଗେ ପଇସା ନେଇଥିଲେ ତମଠୁ? ପନ୍ଦରଶହ ରେ ଦିନେ ନା ଦି ଦିନି?
ଜାଣିକି ତି ଦି ଦିନି ଆଉ।
ଦି ଦିନି
ହୁଁ
ଆଉ ଦି ଦି ଦିନି ଗୋଟେ ରାତି ନା କଣ? ନା ଗୋଟ ଦି ରାତି ଗୋଟେ ଦିନି?
ତି ଗୋଟେ ଦିନି।
ଦୁଇ ରାତି ଗୋଟେ ଦିନି?
ହୁଁ
ଘରୁକୁ ଏଇଠି କେତେଟାରେ ପହଁଞ୍ଚିଲ?
ଘରକୁ ପ ସକାଳ ଆଠଟା। ନୂଆ ଗାଁରୁ ସଁବଡ ଆସିଲୁ। ଆଁ
ଗ ସଁବଡ଼ା
ଆଜ୍ଞା
ନୂଆ ଗାଁ ରୁ ବସ ରେ କେତେଟା ରାତିରେ ଲାଗିଲା ନା ସକାଳେ?
ସକାଳେ ଲାଗିଲା ଆଠଟା ବାଜି ପୁରା ରା ସକାଳେ ଆଠଟା ହଁ
ହଁ ଆଉ ଯୋଉ ନୂଆ ବର୍ଷ ଆଗ ସବୁ ଭୋଜିି ହେଇଥିଲା?
ହଁ କ୍ଲାସ ଅଣ୍ଡ ଭୋଜି ହେଇଥିଲା।
କେତେ ଜଣ କଣ ପିଲା କରିଥିଲେ?
ଆମର ଚାଳିଶି ଜଣ କରିଥିଲେ।
ଚାଳିଶି ପିଲା
ହଁ
କଣ କରିଥିଲ?
ଭାତ ଡାଲି ଚିକେନ କାକଡ଼ି ସାଲଡ ପାମ୍ପଡ଼ କୋବି ଚିଲ୍ଲି।
ଆଉ ରୋଷେଇଆା କୋଉଠୁ ଆଣିଥିଲ?
କେଳଉଲୁ
ଓ କେତେଲାଖେ କଣ ଚାନ୍ଦା ପଡିଥିଲା?
ପଡ଼ିଥିଲା ଦୁଇଶହ ଲାକେ।
ବେୟ କେତେ ପିଲା କରିଥିଲ?
ଚାଳିଶ ପିଲା ଭଳିଆ।
ଚାଳିଶି ପୁଅ ପିଲା କେତେଜଣ ଯେ ଭ କେତେଣ
ପୁଅ ପିଲା ଯାହାହେଲେ କରିଥିଲେ ଉଁ ପଚିଶ ହବ।
ପଚିଶ ଜଣ? ଆଉ ସାର ମାନେ କାହାକୁ ଡାକି ଥିଲ କି?
ସାର ନାଇଁ।
ସାର୍ ମାନଂକୁ କାହାକୁ ଡ଼ାକିକିନ?
ନାହଁ।
ଆଉ ଦଶପଲ୍ଲା ଡ୍ୟାମ୍ ଯାଇଚୁ ନା ନାହିଁ?
ଦଶପଲ୍ଲା ଡାମ ହଁ ଯାଇଛି।
କା ସହିତ?
ସାରମାନଙ୍କ ସହିତ ୱାଇ ଆର୍ ସି କ୍ୟାମ୍ପ ପଡିଥିଲା ବି ଏସ୍ ପି କଲେଜରେ।
ଅ କେତେଦିନ ଏଇଠି ରହିଲ?
ଏଠି ତିନି ଦିନ ରହିଲୁ।
ସେଇଠି ମିଟିଙ୍ଗ ଅ ହାର୍ ଥିଲା।
କଣ କାମ କଣ କରୁଥିଲ ସେଇଠି ଓ ୱାଇ ଆର ସି କ୍ୟାମ୍ପ ରେ?
ଖାଲି ଖାଇ ପିଇ ବସିବୁ। ଖାଇ ପିକି ବସିବୁ ଖାଲି।
ଆଉ କଉ ବିଷୟରେ କଣ ବୁଝଉଥିଲେ ନା କଣ କରୁଥିଲେ?
ୱାଇ ଆର୍ ସି ବିଷୟରେ ବୁଝଉଥିଲେ। ରୋଡ ସେଫଟି ବିଷୟରେ ବୁଝଉଥିଲେ ଆଉ ସକାଳୁ ଜଗିଙ୍ଗ୍ ଆ କରୁଥିଲେ।
ଆ ଏଇଠି କଣ ଖାଇବାକୁ ଦଉଥିଲେ?
ସକାଳୁ ଟିଫିନ ଦଉଥିଲେ। ତାପରେ ଏଗାରଟା ଆସିିକି ଖାଇବାକୁ ଦଉଥିଲେ। ଚାରଟା ହେଇ ତର ଥିଲା। ରାତିରେ ଦଉଥିଲେ ଖାଇବାକୁ।
କଣ କଣ ହେଉଥିଲେ ସବୁ ଖାଇବା?
ସକାଳୁ ଅ ଦଉଥିଲେ ବୁଟ ସିଝା ହେକା ଦଉଥିଲେ। ଆଉ। ତା ରୁଟିନ ଟା ହେଇଯାଇଥିଲା। ରୁ ତିନ୍ ଜଣ ଯାଏ ଖାଇବାକୁ ଦଉଥିଲେ।
ରୁଟିଟା କଣ କଣ ଥିଲା?
ଫାଷ୍ଟ ଦିନ ଗୋଟେ ଦେଇଥିଲେ ସକାଳେ ଦେଇଥିଲେ ବୁଟ ସିଝା। ଆଉ। ଦଶଟା, ଏଗାରଟା ଆସି ଦେଇଥିଲେ ଭାତ, ଡାଲି, ଖଟା। ଆଉ। ଉପର ଆଳେ ଦେଇ ଥିଲେ ଭାତ୍ ତକୁ ଆଉ ତରକା ମଟର ତରକାରୀ ହେଇଥିଲା। ଆଉ ରାତିରେ ଭାତ କୁ ପନିର ଦରକାର ହେଇଥିଲା।
ରାତିରେ କିଏ କିଏ ଯାଇଥିଲେ? କେତେଜଣ ଟିଚର ଯାଇଥିଲେ।
ଟିଚରରେ ଜଣେ ଯାଇଥିଲେ।
ଆ କୋଉଥିରେ ଯାଇଥିଲ?
ବସ ରେ ଆମେ ଦଶ ପଲ୍ଲା ଗଲୁ। ଦଶପଲ୍ଲାରୁ ସାରଙ୍କ ସହିତ ଗଲୁ ବି ଏସ୍ କଲେଜ।
ଆଉ ଯଉ ଡ୍ୟାମ ସାର୍ଙ୍କ ସହିତ ବୁଲି ଯାଇଥିଲ।
ହଁ।
ହୁ।
ହୁଁ।
ଏ ଟି କେତେ ସମୟ ବୁଲିଲ।
ଏଇଠି ଅଧଘଣ୍ଟା ହବ।
ଆଉ ମହାବୀର ଗଲ।
ମହାବୀର ଖୋଲ ବି ଯାଇଥିଲା ଲାଷ୍ଟ ତ ନାସିଲା ଆସି ଯାଇଥିଲେ।
ଆଇ ଟିକେ ସମୟ ରହିଲ?
ସେଇଠି ଦଶ ପନ୍ଦର ମିନିଟ ସନ୍ଧ୍ୟା ହେଇଯାଇଥିଲା ତ।
ଫେରିଲ କେବେ ସନ୍ଧ୍ୟା ଆସିକି ନା ସକାଳୁ
ରାତିରେ ପଳେଇ ଯାଇଥିଲୁ ଅଟୋରେ ବସିକ ଆସିଲୁ ଏ।
ଅଟୋରେ ଯାଇଥିଲ।
ହଁ।
କେତେଜଣ ପିଲା?
ଯାଇଥିଲୁ ତିନି ଜଣ ଯାଇଥିଲା ଆମ
ତିନେ ତିନି ଜଣ ଜାଇଥିଲ।
ହଁ।
ଟୋଟାଲ କେତେ ପିଲା ଆସିଥିଲେ?
ଟୋଟାଲ ସବୁ ବ୍ଲକ ରୁ ଆସିଥିଲେ ଯାହାେଲେ ପଚାଶ ଷାଠିଏ ହବ।
ହଉ ଆଉ।
ହୁଁ।